ହୁଁ କଙ୍ଗଥିଲେ।
ଏଇ ଗାଈକି ଖାଇବାକୁ ଦଉଥନି ଆଉ।
ଓହୋ।
ହଁ ଏବେ ଆସିଲି।
ଓହୋ ଏବେ। ପ୍ରାୟ ଛାଡି ଦଉଛନ୍ତି ନ କି ହଁ ହଁ।
ଉଛି ତା ପରେ ପରେ ସବୁ ତଳି ପଡିନାେ ସବୁ ରଖିବେ ଆଉ। ବା
ଆମ ପଡିଲାଣି ମାନେ ତଳି ପଡିଲାଣି କିନ୍ତୁ ଗଛ ହେଇନି
ନା ଆମ ଆଡେ ପଢନାହିଁ ପଢିନି ପଢନାର।
ଅହୋ। ହୁଁ ନା ଆମ ଆଡେ ଭଲ ସବୁ ଫସଲ ହୁଏ ଯେମିତି ଧାନ ମୁଗ, ବିରି, କୋଳଥ, ବାଦାମ ଟାଇମ ରେ ବାଦାମ ସବୁ ଫସଲ ହୁଏ।
ହୋ ହୁଁ କଁ ତମ ସେପଟରେ ସବୁ ହୁଏ ଆଉ ଜାଣି ନା ଆମର ବାଦାମ ଫାଦାମ ପାଉନଥିଲୁ କୋଳଥ ଆଉ ଯୋଉ ଖସା ଏଇରା ସବୁ ପାଉନଥୁନୁ ଯାହା ହବ ଏଇଥର ଟିକେ ଟିକେ ପାଉଛୁ।
ଯା ହଉ। ଆମ ଏପଟେ ବା ଏଇପଟେ ବନ୍ଧୁ ବାନ୍ଧିବେ ଆଉ ସବୁ ଆମ ଗାଁ ରେ। ସବୁ ନଈ କୂଳିଆ ଗାଁଟା ମାନେ ସବୁ ଫସଲ ହଁ।
ହୁଁ।
ଆଉ ବନ୍ଧୁବାନ୍ଧବ ମାନେ ଦେଖ ହୁଁ ବାଇଗଣ ଫାଇଗଣ ସବୁ ତ ବିଲାତି ଶୀତ ଦିନିଆ ବିଲାତି ପ୍ରାୟ ମାନେ ସମସ୍ତେ ସମସ୍ତେ କଣ ବାଡିରେ ଲଗାନ୍ତି ଯେତିକି ଖାଇବା ପାଇଁ କିଏ ଆଉ ଯୋଉମାନେ ତ ବେପାର କରନ୍ତି। ଲଗାନ୍ତି ତଥାପି ଆମ ଗାଁ ଗାଁରେ କୋଡିଏ ତିରିଶ ଘର ଲଗାନ୍ତି।
ହୁଁ।
ହଁ ସେତେବେଳେ ତ ଶୀତ ଦିନିଆ ବିଲାତି ଗୋଡା ହୁଁ ଆଉ ବନ୍ଧୁ ଘର ମାନେ ଯାହା ହେଲେ କିଛି ନା କିଛି କିଛି ଦେବେ ନା ନାହିଁ ତୁମେ ଦବ ସେ ତମର ଯାହା ଥିବ ଦେବ ଆଉ ଆମର ସେମିତି ଯିଏ ବନ୍ଧୁବାନ୍ଧବ ଦିଅନ୍ତି।
ଆ ଗୋଟେ ଜିନିଷ କଲୁ ଆଉ ଯଦି ବନ୍ଧୁ ଟେ ନ ପାଇବ ଆଉ କି ବନ୍ ଥର ଦାମ
ଆମର ଏ ବାଦାମ କରୁନଥିଲୁ ହେଲା ଆମର ଧୁଜ ହେଲେ ଖାଇଛନ୍ତି ବାଦାମ। ତ ଏଇଥର ମୋ ମା ତିରିଶ୍ କିଲୋ ବାଦାମ କିଣିଥିଲେ। କହିଲେ ମୁଁ କହିଲି ଆଉ ତ ମୁଁ ତାଙ୍କୁ ମୁଁ ଏମିତି କହିଦେନି ମୁଁ କହିଲି ଆମର ତ କରାହେଇନି ତମେ ମନା କରିଦେଲନି। କହିଲେ ଯିଏ ଖାଇଛନ୍ତି ତାଙ୍କର ଗୋଟେ ଆଶା ରହିବ ନା ନାହିଁ। ଆଉ ସିଏ ଆଉ ବୁଝିବେ କି କହିବେ ଆଉ ଏଇ ଦେଲେନି ଏଥର ଏମିତି ଯାହାହେଲେ ଗୋଟେ ମାଇଣ୍ଡ୍ ରେ ଆସିବ। ତ ସେଇଥିପାଇଁ ସେ, ହୁଁ ଖରାପ୍ ଭାବିବେ ସେଥିପାଇଁ କିଣିକି ଦିଆଗଲା।
କାଇଁ ଦେଲେନି କହିବେ ସବୁ ବର୍ଷ ଦିଅନ୍ତି ଏ ବର୍ଷ କାଇଁ ଦେଲେନି।
ସେୟାପରା ନା ନା ଆମର କଣ ହଉଛି କି? ଶେଣ୍ଢ ଯୋଉ ନୁହେଁ ଶେଣ୍ଢ ଖାଇ ଦଉଛନ୍ତି ସବୁ ବାଦାମ ନଷ୍ଟ କରି ଦଉଛନ୍ତି। ସେଇଥିପାଇଁ ଆମର ଏଇଥର ରାଗିକି ଆଉ ବାପା କଲେନି କହିଲେ କିଏ ହେରା ମୋର ଜଗିବ। ଆଉ ସେଇ ପଇସାରେ ବରଂ ଅଧିକ ପଛେ ଖର୍ଚ୍ଚ କରିମି ତିନ୍ ଶହ ଚାରିଶହ ଥର ବାଦାମ ରେଟ୍ ହେଇଯାଏ ନା ଶହେ ଟଙ୍କା କେଜି ହେଇଯାଏ। ଶହେ ଶହେକୋଡିଏ ଏମିତି ହେଇଯାଏ ହୁଁ।
ହୁଁ।
କିଣିକି ଖାଇଦବା ଦେଇଦବା ବନ୍ଧୁବାନ୍ଧବ। କିନ୍ତୁ ହେରା ମୁଁ ଜଗି ପାରିବିନି ସବୁ ତ ଉଜୁଡ଼ିବ ଷେଣ୍ଢ ଖାଇବ। ଆ କାହାକୁ ଖୋସାମତ କରିବୁ। ହଁ ଏକା ତ ସେଇ ସେଇ ତ ଏକା ଦେଖ ଟ୍ରାକ୍ଟରରେ ଚାଷ କରାଯିବ। ଟ୍ରାକ୍ଟରରେ ଫୁଣି ଲଙ୍ଗଳରେ ଯୋଉ ବାଦାମ ଯେତେବେଳେ ବୁଣିଲା ବେଳେ ମଞ୍ଜି ଲଙ୍ଗଲରେ ସେତେବେଳେ ଗୋଟେ ଗୋଟେ ଗାର ପକେଇକି ପକାଯାଏ।
ହଁ
ହଁ ଡବଲ ଟ୍ରିପିଲୁ ଖର୍ଚ୍ଚ ଆଉ ସେଇଥିରେ ତମେ ଯଦି କିଣିକି ଖାଇଦେଲ
ଆଉ କଣ ଅସୁବିଧା କିଣି କି ଖାଇଲ ଆଉ ସମସ୍ତଙ୍କୁ ଯେତିିକି ଦବାକଥା ମୋ ପିଇସି ଘର ଆଉ ବାପାଙ୍କ ସାଙ୍ଗ ହର ସିଏ ଭଲ ସାଙ୍ଗ ତାଙ୍କର ଜଣେ ଅଛନ୍ତି।
କେତେ ଘର ପିଇସି? କେତେଜଣ?
ଆମର ଦି ଜଣ ପିଇସି।
ହୁଁ
ହଁ। ଏଇ ପିଇସି ପୁଅ ବାହାଘର ହେଇଥିଲା ଯାଇଥିଲି। ହୁଁ ହୁଁ ସିଏ ସବୁ ବଳରାମପୁର ଯୋଉ ଆନ୍ଦପୁର ପଟରେ। ସିଏ ସେପଟେ ଜଣେ ହଁ ଆଉ ହେଲା କଅଁଶ କେନ୍ଦୁଆ ଯୋଉ କଅଁସ ସେଇଠି ଜଣେ।
ହଁ ଅଁହୋ ଏଇ କଅଁସ କେନ୍ଦୁଆ ଏଇ ଯୋଉ ଆସିକି ଏପର୍ଟରେ ଆମର ଲାଇନି।
ହଁ, ହଁ।
ହୁଁ, ହୁଁ ହୁଁ।
ହୁଁ।
ଏ ସେଇ କଅଁସ କେନ୍ଦୁଆରୁ ଆମ ଏଇ ଘର ପାଖକୁ ଗୋଟେ ଆଇଚି ଝିଅ ଟେ। ଉଁ ହୁଁ।
ହଁ ଆଜିକାଲି ତ ହୁଁ ଆମ ଗାଁରେ କିନ୍ତୁ ସମସ୍ତେ ବନ୍ଧୁବାନ୍ଧବ କରିବାକୁ ଚାହାନ୍ତି କାରଣ ଆଦାମ ତା ପାଇଁ ଆମର ପରା କଉଥିପାଇଁ ଚିହ୍ନ ନ ଚିହ୍ନ ବାଦୁ କହିଲ ମାନେ ଆମ ଗାଁ ରେ
ବାଦାମ ପ୍ରାୟ ଆଉ ସବୁ ଗାଁରେ ହୁଏ କିନ୍ତୁ ଅଧିକା କରନ୍ତି। ବାଦାମ ବିଲ ଅଧିକ ଆମର ଆଉ ମାନେ ଏପଟେ ସବୁ ପ୍ରାଏ। ହଁ ସବୁ କରିହବ ଫସଲ ଆଉ ମଝିରେ ମ
ମୁଁ କହିଲି ଯୋଉଟା
ମସୁର ଡାଲି ହାଲୋ ମୁଁ କହିଲି ମସୁର ଡାଲି ବି ଚାଷ ଶ ହଉଥିଲା ପୁଣି ସୋଲା ସୋଲା ଯଉ ନୁହେଁ ସୋଲା ମସୁର ଡାଲି ଯାହାବି ଚାହିଁବ ହରଡ଼ ସବୁ ଜିନିଷ ଚାଷ କରା ଯାଏ କିନ୍ତୁ ତମେ ଟା ସେତିକିଟା ଖଟେଇ ପାଇଁନେ ହେଲା ହଁ ଏବେ ବି କରୁ କରୁ ସନ୍ତି ମାନେ ଭଲ ଲାଗିବ ନା ଜଣେ ଯଦି ସେଇଠି କରିବ ଆଉ ଦଶ ଜଣ କରିବେନି ହେଁଆସ ଜଣଙ୍କର ହେଲେ ଉପାଡିକି ନେଇଯିବେ ଆଜିକାଲି ସେଗୁଡା। ଭଲଲାଗିବ ନା ହଁ।
ଭଲ ନାଗିବା କଥା ନୁହେଁ ଜଣେ କଲା କନେ କଣ କି ଗୋରୁ, ଛେଳି ଚୋର ନାଗିକି ଉପାଡିକି ଖାଇଦେବେ ଏଇଆ ଆଉ
ଫଲ ଟାକୁ ଧର ଜଣେ ଥିବ ସବୁ ଜଡେଇ ଦବ ତା ଦେଇ। ଆଉ ଜଣଙ୍କ କଣ ନ ସେଇଗୁରା କଥା ଆଉ ଆଉ କୋଳଥ କିନ୍ତୁ ହୁଏ। ଆଗରୁ ମଝିରେ କରୁନଥିଲେ କେବଳ ବାଦାମ କରୁଥିଲ ହେଲା। ଏବେ କୋଳଥ ଅଧିକ କରୁଛନ୍ତି ବାଦାମ ବରଂ କମ କରୁଛ କାରଣ ବାଦାମ ସବୁ କ୍ଷତି ହଉଛି ଷେଣ୍ଢ ଖାଇ ଦଉଛନ୍ତି।
ହୁଁ ଯାହାହେଲେ ବାଦାମ ଗାଁ ନା ଆଉ ଲାଭ ଅଛି କିନ୍ତୁ ଜଗି ହେଲା ଏବେ କରୁଛନ୍ତି କ୍ଷତିରେ ପଡିବେ ନା ନାଇଁ ଚାଷୀ। ହଁ କା ବାଇଗଣରେ
ସବୁଆଡେ ଷେଣ୍ଢ ଅଛନ୍ତି।
ନା ଆମର ଏଣେ ସବୁ ପାଖ ଆଖରେ ଯେତିକି ସବୁ କଣ କହିଲେ ଆମର ହଉଛି ଗୋଟେ ସାଇଡ ରେ ବିଲ ରହିଯାଉଛି ନା ପୁରା ଏକାଡିଏ କି ଯିଏ କି ଲୋକ ରାତିରେ ଟୋଟାଲି ଯିବା ଆସିବା କରିବେନି। ଇଆଡ଼େ ମାନେ ଗାଁ ର ଭି ପୁରା ମୁଣ୍ଡ ସିଆଡେ ପୁରା ଅଲଗା ଗୋଟେ ମସ ମାନ ଯେମିତି କହିବାକୁ ଗନେ ଜନଶୂନ୍ୟ।
ହୁଁ।
ଯେତେବେଳେ ଯିବ ହେଠି ସେଇଠି ପା ସେଇଠି ସେଇଥିପାଇଁ ଏକାଡିଆ ଦେଖିକି ସବୁ ଷେଣ୍ଢ ଖାଆନ୍ତି। ମନ ଇଚ୍ଛା ଖାଇବେ ଯାହା ବଞ୍ଚିବ ମଣିଷଙ୍କର।
ପିଆଜ।
ଧରିକି ଆସିବ ସେ ଘରକୁ ଆସିଲା ହୁଁ ସେଇ ଭରସା ରେ ଆମର କରିନୁ। ତଥାପି କେତେ କିଣିକିଦବୁ ମା କଉଥିଲେ କହିଲେ ଆର ବର୍ଷରୁ ଦେଖିଆ କରିବା।
ହୁଁ ନ କନେ କେତେ କିଣିକି ଦବ?
ନା ସେମିତି ନୁହେଁ ଯେ ଯାହାନେ ଲୋ କ କଣ କଇବେ କଇବେ ୟାଙ୍କର କରିନାହାନ୍ତି। ତ କହିବେ ଯେ କୁହନ୍ତି ନେଇନା ଚାଷୀ ମାନେ କରିବାକୁ ବାଧ୍ୟ। ନିଜେ ଗୋଟେ ଖରାପ ଲାଗିବ ତା ବିଲ ପଡିଆ
ନା ଗୋଟେ ଜିନିଷ କରିଥିବୁ ଯେତେ ଖା ଫିଙ୍ଗି ଦଳ ଫୋପାଡେ ଯାହାକୁ ଯେତେ ଦେ ସେଥିରୁ କିଛି ନାହିଁ। ଆଉ କିଣିକି ଏଇରା କେତେ ଖାଇବୁ କିଣିକି କେତେ ଖାଇବୁ ମାନେ
କିଣିକି ତ ଆମର ଦିଆ ଯାଉଚି ବନ୍ଧୁବାନ୍ଧବ ବହି ଜଉ ବର୍ଷେ ଦି ବର୍ଷ ହବ ପୁରା କିଣିକି ହିଁ ଦିଆଯାଉଚି। କଣ
କେତେ କିଣିଲେ ନା
ଆଉ କହନ୍ତୁ କି ନ କରନ୍ତୁ ସିଣିକି ଯାହା ହେଲେ ବି ଦେବେ ବନ୍ଧୁ ଙ୍କୁ। ତାଙ୍କର ଏଇଟା ଗୋଟେ ଅଭ୍ୟା ହୁଁ ଆଉ
ଆଜ୍ଞା ଦେଇଚନ୍ତି ଗୋଟେ ମନ ବୁଝୁନି ଆଉ କଣ।
ହଁ କଇବେ ଆଉ ଝିଅ ଗୋଟେ ତାର ନିଃଶ୍ଵାସ ଗୋଟେ ଥାଏ ନା ସିଏ କଣ ମନ୍ଧୁ
ହୁଁ ହୁଁ। ମିଠେଇ
ମାନେ ମୋ ହୁଁ ମୋ ମାମୁଁ ଘର ନା ପୁରା ମାନେ ଧନୀ ର ହେଲା। ତ ସେ ସେଇଟାକୁ କୁହନ୍ତି କହନ୍ତି ଟି ମୋର ମୋର ଦିଟା ଭାଇ ଆଉ ମତେ ପଚାରିନି ବୋଲି କଣ ମୁଁ ଯାହା ବି ହଉ ଯାହା ହେଲେ ମନଦୁଃଖ ଗୋଟେ କରୁଚି ଏମିତି କହନ୍ତି ସବୁବେଳେ। ଆଉ ସିଏ କଣ ପାଇଁ ମନଦୁଃଖ କରିବ ଯିଏ ମାନେ ଯାହାର ମୁଣ୍ଡ ଯେତିକରେ ସିଏ ସେ ସେମିତି ମୋ ମାମୁଁ ଘର ଭଲ ଥିଲେ। ମୋ ମାମୁଁ ଯେତବେଳେ ବାହା ହେଲେ ଅ ସେ ମାଇଁ ଟିକେ ଖରାପ ପଡିଗଲେ ଆଉ।
ଓହୋ ଏ ଆଇଲା ଘର ଭାଙ୍ଗିଦେଲା ଉଁ। ଓହୋ ସେଇତ ଆଉ ମାମୁଁ ଯେତେ ଭଲ ଥିଲେ କଣ ହବ ମାମୁଁ ଯେତେ ଭଲ ଥିଲେ କଣ ହବ? ଅ ମାଇଁ ତ ଖରାପ୍ ସେ ମାଇଁ କଣ ଜାଣି ପାଇଲା ନେହିଁ କିଛି?
ସେଇତ ଆଉ ତା ମୁଣ୍ଡ ଏତେ କର ଆଉ ହେରା ତ ସଂସ୍କାର ତ ସେତିକି କଣ କରିବ ଆଉ ତାଙ୍କ ମା ବି ସେମିତି।
ହୁଁ।
ହେରା ଲୋଭା ଗୁଡା ପୁରା।
ଉଁ ହୁଁ।
ହୁଁ।
ହ
କାହାର କଣ ଯାଉଚି ନିଜର କ୍ଷତି। ଆରେ ସତକଥା ହେଲା ତାଙ୍କର ହିଁ କ୍ଷତି ହଉଚି ସିଏ ସେଇ ସିଏ ବହୁତୁ ରୋଜଗାର କରୁଚନ୍ତି କିନ୍ତୁ ବହୁତ୍ କ୍ଷତି ହଉଚି ହେଲା ଆମ ଗାଁ ଆରେ ମୋ ମାମୁଁ ଘର ନା ଓ
ସିଏ ହବ।
ଗାଁ ରେ ବି ଲୋକ କହୁଚନ୍ତି ଏମିତି କ୍ଷ କଣ ପାଇଁ କୁହନି ଅ ଯୋଉ ଉ ଏଟା କହିବା କଥା ନୁହେଁ। କିନ୍ତୁ ଏଇଟା ସତ କଥା। ମାମୁଁଙ୍କର ହେଇଗଲାଣି ବାହାଘର
ହୁଁ
ର ପାଖାପାଖି ଏଗାର ବତ ହେଇଗଲାଣି। ହ୍ୟାଲୋ କିନ୍ତୁ। ସେ ଏମିତି କଲେ ବୋଲିୋଲ କି କଣ?
ର ମାନେ ମାନେ ହବାର ଚାନ୍ସ ସେମିତି ତି ନଥିଲା କିଛି। ଏବେ ଦି ତିନି ବର୍ଷ ର୍ଷ ହେଲା ଛନ୍ତି ପୁଣି ନଷ୍ଟ ହେଇଯାଉଛନ୍ତି।
ନଷ୍ଟ ହେଇଯାଉଛି। ଉଁ ହୁଁ
ହଁ ସବୁ ଗାଁରେ ଏମତି କଥା ବାର୍ତ୍ତା ଯାହା ହେଲେ ଗର୍ବୀ ଅହଙ୍କାର ଉଡାଙ୍କୁ ନାଁ ସେ କେବେ ତାଙ୍କୁ କିଛି ଫରକ ପଡିବନି। ଆଉ ଜାଣିନାହାନ୍ତି ତାପରେ କମ ବୟସରୁ ବି ବାହା ହେଇଚନ୍ତି ନା ସିଏ ମୋ ମାଇଁ ଯିଏ।
ହ
ଅଠର ବର୍ଷ ପାଖାପାଖି ସତର ବର୍ଷରେ ବାହାଘର ତାଙ୍କର।
ହୁଁ
ଆଉ ସିଏ ଛୋଟ ଯାହା ହେଲେ ଆମ ଭଳିଆ ତାଙ୍କ ମୁଣ୍ଡରେ ମୁଁ ତଥାପି ତ ଯେତିକି ମତେ ଯାହା ଶିଖାନ୍ତି ମୋ ମାଆ କେବେ ଖରାପ ଜିନିଷ ମତେ କହେନି ଯୋଉଟା କୁହେ ଭଲ ଜିନିଷ ହିଁ କୁହେ, ଏଇଟା ଭଲ, ଏଇଟା ଖରାପ ଛୁଆଦିନଠୁ ଶିକ୍ଷା ପାଇ ଆସୁଛୁ। ତ ସମସ୍ତଙ୍କ ଘରେ କଣ ସେଇ ଭଳିଆ କହୁଥିବେ କି କହୁନଥିବେ ତ ସିଏ ଯଦି ସତର ବର୍ଷରେ ହୁଁ, ହୁଁ ମ୍ୟାଚର ହେଇନି ନା ତାର ଏତେ ସିଏ ଆଉ କୁଆଡୁ ଜାଣିବ। ଜୁଆଡ
ହୁଁ
ତା ମୁଣ୍ଡ ହଁ, ତ ଏଇଭଳିଆ। ଏଇଥର ଏଇ ହବ ଦି ମାସ ଖଣ୍ଡେ ଗୋଟେ ଝିଅଟେ ହେଇଛି। ତଥାପି ସେଟା ବି ଆମକୁ ଖବର ଜଣେଇ ନାହାନ୍ତି। ଯାହା ହେଲେ ବି ଗୋଟେ ଭଉଣୀ ଘର ନା
ଓ ହୋ
ହୁଁ
ସେ ମତ ଭାଇଟା କଣ ନୁଚିକି କି କେତେବେଳେ ଟିକେ ଆସିପାରିବନି ନା ଆସିପାରୁନି ନା
ସିଏ ଆଉ ଆସନ୍ତିନି କାରଣ ସିଏ ଯାହାହେଲେ ତାଙ୍କ ସ୍ତ୍ରୀ ଟା ଆଗେ ନା ସିଏ ଯଦି ଆ କଣ ପୁଣି କଳିକଜିଆ ହେଲା ଇଏ ସିଏ ମୋ ମା ବି ସେଇଡା ଚାହେଁନି।
ଉଁ
ହୁଁ
ଭଲ ହୁଁ, କିଏ ଭାଇ ଭଉଣୀ କୋଉଠି ହୁଁ,
ଦବା ନବାରେ କିଛି ନାଇଁ ମାନେ ଗୋ ସମ୍ପର୍କ ହେଲା ମେନ୍ କଥା ଆଉ ତମେ କଥାବାର୍ତ୍ତା ହେଲ ଆମେ ଦି ଜଣ କଥା ହଉଛନ୍ତି କଣ? ଭଲ ଗୋଟେ କଥା ହଉଚନ୍ତି ନା ଉ ଆପଣ କଣ ଦେଇ ଦଉଚନ୍ତି ମତେ। ନା ମୁଁ ଆପଣଙ୍କୁ କଣ ଦେଇ ଦଉଛି କିଛି ତ ଦଉନି ନା? ଖାଲି ଗୋଟେ ସଦଦ୍ଭାବ ଗୋଟେ ଭଲ କଥାବାର୍ତ୍ତା ଏଇ ସେ ସେତିକି ହିଁ ଦରକାର। ଆଉ ନିଜ ଭାଇ ଭଉଣୀ ସମ୍ପର୍କ କୁ ଆମେ ନିଜେ ବୁଝିବନି ପରଲୋକଙ୍କ
ନିଜେ ହଁ, ନିଜେ ବୁଝିବନି ଭାଇ କହିଲା ହେନେ ଭାଇ ଭଉଣୀ କିଭଳିଆ ଜିନିଷ